ହେବେ ସତରେ ହଁ ଆଉଥିରେ
ତମକୁ କୋଉ ପର୍ବ ଭଲ ଲାଗେ?
ମତେ? ମତେ ସେମି ନାଇଁ ସବୁ ପର୍ବ ଭଲ ଲାଗେ। ରଥଯାତ୍ରା। ଟିକେ ଅଧିକ ଭଲଲାଗେ ଆଉ।
ହଁ। ଆଉ ଦୁର୍ଗା ପୂଜା?
ହଁ ଦୁର୍ଗା ପୂଜା ବି ଭଲ ଲାଗେ।
କଟର ଫେମସ୍ ଦୁର୍ଗା ପୂଜା।
ହୁଁ ଦୁର୍ଗା ପୂଜା ଭଲ ଲାଗେ ବହୁତ ତାପରେ ସବୁ ସବୁ ଭଲ କାନା ଆମେ ଓଡିଆ ଆଉ ଆମର ତ ହଁ ଭାରି ବଢିଆ ଆଉ ତାପରେ ବି ବାର ମାସରେ ତେରପର୍ବ। ଆଉ ଭଲ ଲାଗେ ସବୁ ଗୁଡା ଏକ ଭଲ ଲାଗେ ଏନ୍‌ ଅଧିକ ଏକସାଇ ଡେଲ୍ ମାନେ ଭଲ ଲାଗେ ଏଥିପାଇଁ କି ଯୋଉ ପୂଜା ଗୁଡାରେ ସବୁ ଡ୍ରେସ ପଟା ହୁଏ। ସେଥିପାଇଁ ଅଧିକ ଭଲ ଏଇ ଯୋଉ ପ୍ରଥମାଷ୍ଟମୀ ହେଲା। ଏଥିରେ ତ ଯାହାବି ହେଲେ ମାନେ ବଡ ମାନଙ୍କ ପାଇଁ ତ ହବ ନା।
ହଁ।
ସେଥିପାଇଁ ସେଟାରେ ଭଲ ଲାଗେ ସେଟା ଅଧିକାସେଇ ବି ଭଲ ଲାଗେ। ମାମୁ ଏଇଟା ଦିଅ ସେଟା ଦିଅ। କାଇଁ ଦେଇନାଇଁ। ମୋ ଦିଟା ମାମୁ ଦିଟା ଅଜା ତ ସିଏ ଦି ଅଜା ଘରୁ ଆସେ ତ ମତେ ଭଲ ଲାଗେନି। ମାନେ ଏବେ ତ ଆଉ କମ ଦେବେ ନି ନା।
ହଁ ହଁ ହୁଁ ହୁଁହୁଁହୁଁ । ଆଉ କୋଉ କୋଉ ଜାଗା ସବୁ ଯାଇଚ ବୁଲିବା ପାଇଁ।
ସବୁ ଓଡିଶା ଭିତରେ ଯା ଯାଇଚି ମାନେ ଓଡିଶା ବାହାରକୁ କୁଆଡେ ବି ଏପର୍ଯ୍ୟନ୍ତ ଯାଇନି କିନ୍ତୁ ମୋର ବହୁତ ଇଚ୍ଛା ସବୁଆଡେ ବୁଲିଲେ ସେ ସବୁ କଥା ଜା ଜାଣିବି ନା ସେଥିପାଇଁ ଭଲ ଲାଗେ ଖାଲି ଭଗବାନ କରନ୍ତୁ ସେତି ନିଜ ଗୋଡରେ
ହ ହଁ ନିଜ ଗୋଡେ ନିଜେ ଠିଆ ହେଇଗଲେ ଆଉ କଣ? ତାପରେ ଯା ହେଲେ
ହୁଁ ତାପରେ ଯୁଆଡେ ବୁଲିଆ କଥା ବୁଲି ହଁ ବାହା ଫାହା ହୁଏ। ନ ହୁଅ ସିଏ ପଛକଥା ଆଗେ ବୁଲେ।
ଆଜ୍ଞା ବୁଲିକି ହୁଁ ସତ୍ରେ ବୁଲିବାକୁ ମତେ ବହୁତ ଭଲ ଲାଗେ।
ସତରେ ମାନେ ଯାହାକୁ ବି ପଚାରିବା ତ ମାନ ଗୋଟେ ଝଅ ପିଲାଟେ ତୋର କଣ ଇଚ୍ଛା କହ ମତେ ଖାଇବାକୁ ଦିଅ ହଁ ଯାହା ଦେଇଦିଅ ମୁଁ ଖାଇଦେବି। ପିନ୍ଧିବାକୁ ହଁ ଭଲ ଲାଗେ। ନାଇବାକୁ ପିନ୍ଧିବାକୁ ଚପଲ ସବୁ ଭଲ ଲାଗେ। ନୂଆ ନୂଆ ଚପଲ। ଲେଲାଏ। ନୂଆ ନୂଆ ଡ୍ରେସ୍ କିଣିବା। ଭଜବାଜ ଟିକେ ଟିକେ ହବା ସେମତି ଏତେ ବି ନୁହେଁ ହେଟା। ତୁ କହୁନ ମାନେ ବୁଲିବାକୁ। ମାନେ ଏଠିକି ନେଇଯିବି ସେଠିକି ନେଇଯିବି ସେଠିକି ଭଲ ଭଲ ଜାଗା ସବୁ ବୁଲି ତ। ସମସ୍ତଙ୍କୁ,
ବୁଲିବାକୁ ବହୁତ ଭଲଲାଗେ
ସ୍ୱାଧୀନତା ଆଉ ମାନେ ଯେମିତି ଆଉ ହଁ।
ଆଉ ତାପରେ ବୁଲିବାକୁ। ଘର ଲୋକଙ୍କ ସହିତ ମାନେ ଗଲେ ବି ପରିବାର ସହିତ ଗଲେ ବି ସିଏ ଆଉ ଗୋଟେ ମଜା ବୁଲିବା ପାଇଁ ଏକୁଟିଆ ସାଙ୍ଗମାନାନଙ୍କ ସହିତ ଗଲେ ସିଏ ଗୋଟେ ମଜା। ହଁ ସବୁ ଅଲଗା ଅଲଗା ମଜା। ନା। ସେ ଗୋଟେ ଗୋଟେ ମଜା।
ସିଏ ପୁରା ଗୋଟେ ଅଲଗା ଟାଇପ୍। ମାନେ ମଜା ସିଏ ଭଲ ଲାଗେ ଆଉ। ସାଙ୍ଗ ମାନଙ୍କ ସାଙ୍ଗେ। ଯିବ ସି ଗୋଟେ ଆଉ ଗୋଟେ ମାନେ। ତୁ ତା ମାନେ ତାକୁ ଯାହା ଯାହା କହିପାରୁଥିବୁ ଚିଡେଇ ଦଉଥାଉ ଟିକେ ଲାଗି ଦଉଥା ଟିକେ ଇଏ କରୁଥା। ଆଉ ଏମିତିରେ ଘର ଲୋକ। ଙ୍କ ସହିତ ଗଲେ ବାପା ମାଆଙ୍କ ସାଙ୍ଗରେ ଗଲେ ଚୁପଚାପ ଟିକେ ବସି। ପଡିବ ଭଲ ବି ତା ଏଇଟା ଟିକେ ଆଉ ଇଏ ଆଉ ହେଲେ। ଘରର ସାଙ୍ଗ ମାନଙ୍କ ସାଙ୍ଗରେ ଗଲେ ଏଟା କହିି କିଣିଦେ ସେଟା କିଣିଦେ ସେତିକି କହିପାରିବୁନୁ ମାନେ। ଟିକେ ପଇସା ତୁ ନିଜେ ନେଇଯାଇଥୁିବୁ ଆ କି ତାକୁ ମାଗିକି ହଁ। ଏତିକି ମାନେ ହୁଁ।
ଏତ। ଉଁ ମୁଁ କହିଲି ଏଇଥିରେ ମାନେ ତୁଆଟେ ଗଲେ ବି ଘରେ ଏଇଟା ମୁ ଏଇଟା କିଣିବି ସେଇଟା କିଣିବି ସେଇଟା କିଣିବି ଗୋଟେ କହିବ ମାନେ ଇଏ ହବ ସେଠି ଯାହା ନିଜ ମାନେ ଖର୍ଚ ଯାହା ନେଇଥିବ ସେୟ ନିଜ ଖର୍ଚ୍ଚ କରିବ ଏଇଆ ବେଶୀ। ମଜା ମସ୍ତି କରେ ଏ ହସ ଇଏ ନାଚ ଗୀତ ହେଲା ଅଲପା କିଛି ଜିନିଷ ଯୋଉ ଜିନିଷ ଏଠି ଏକ୍ସପ୍ଲୋର କରି ହୁଏନି ମାନେ। କରି ହବନି ସେଇଟା ସେଇ
ତ ସେଠି ସେଟା ହେଇଯାଇପାରେ ହଁ ହଁ ଆଉ ଏଟାରେ କିନ୍ତୁ ଇଏ ଏଟା ଖାଏ ସେଟା ଖା ସିଏ ତାଙ୍କର କୋଉଠୁ ଆଣିବେ ସେଟା ବୁଝିଆର୍ ନାହିଁ ତ ଆମକୁ ଦବ। ମୋର ଯାହା ମନରେ ଅଛି ତାକୁ ପୂରଣ କରିବ ତମେ।
ହୁଁ ତ
ତମେ କଉ ପୂଜା କାଇ ଦେ ହଁ ରଥ ଏତେ ଯାଏ ତୁ ପୁରୀରେ ଅଧିକ ଭିଡ଼ା ହୁଏ ନା
ହଁ ପର୍ ବହୁତ ମୁଁ ତ ଯାଇ ଯାଇଥିଲି ଆର ବର୍ଷ ଯାଇଥିଲି ରଥଯାତ୍ରା ମୁଁ ଥରେ ଥରେ ପୂର୍ବ ବର୍ଷ ରଥଯାତ୍ରା ଥରେ ଯାଇଥିଲୁ ତାପରେ ଥରେ ବାହୁଡାରେ ଯାଇଥିଲୁ ତା ଏଇ ବର୍ଷ ଯାଇଥିଲି ନୀଳାଦ୍ରିବିଜେ ଦେଖିବା ପାଇଁ ଦେଖିକି ଆଇଲିି ବହୁତ ଭଲ ଲାଗିଲା।
ମାନେ ଏଇ ରଥଯାତ୍ରାରେ ହଁ ରଥଯାତ୍ରରେ ହିଁ ତ ହଁ ରଥଯାତ୍ରା ତ୍ରାରେ ହିଁ ତ ନିଳାଦ୍ରୀ ବିଜେ ବିଜେ ହୁଏ। ଏତେ ଭିଡରେ ପୁରୀ ତ ବଢିଆ ଯା ହଉ ଡୋରି ଗୋଟେ କଥାରେ ନାଇଁ ଡୋରି
ହୁଁ ଠାକୁରଙ୍କ ଡୋରି ଲାଗିଲା ଗଲୁ ମାନେ ବିଶ୍ଵାସ କର ଠା୍ ଠାକୁରଙ୍କ ସାମ୍ନା ସାମ୍ନି ଯେହେତୁ ଠାକୁର ଥିଲେ ପୁରା ବାହାରି ଗଲେ ଆଖିରୁ ଲୁହ ମାନେ ଏତେ ମାନେ ରେ ବହୁତ କି ଥାଏ ସବୁବେଳେ ମାନେ କହିବା ପାଇଁ ଥାଏ ଗଲେ ଭଗବାନଙ୍କୁ ଏଇ କଥା ଜଣେଇବି ମାନେ ତାଙ୍କ ଆଗକୁ ପଳେଇଲେ କିଛି ତ ଜଣେଇ ହୁଏନି ଖାଲି ଆ ସେ ଆପେ ଆଖିରୁ ଲୁହ ବାହାରି ଆସେ।
ଗୋଟା କଥା ନାଇଁ ମନ କଥା ସିଏ ହିଁ ଜାଣିଥାନ୍ତି। ଯେମିତି ନର କଥା ନାରାୟଣ ଯେମିତି ଜାଣିଥାନ୍ତି ହେଲା ମାନେ ଭାବିବି କି ଯାଇଥିବ ନା ଏଟା କହିବି ମୋ ଜବ୍ ହଉନି କି ଏଇଟା ସେଟା ସେଟା ସେଟା କରିଦେବି କି ଏଟା କି ଏୟା ଏୟା ଯାହା ବି ମନରେ ଥାଏ ସବୁ ଯେମିତି କରିଦେବି କିନ୍ତୁ ସେତିକି ଗଲେ ତାର ଯୋଉ ମୁହଁ ଦେଖିଦେଲି ସତରେ ପେଟ ପୁରି
ଖାଲି ସବୁ ଭୁଲିଯିବ ଖାଲି ମାନେ ଯେହେତୁ ମନ ଭିତରେ କ ସେ ଥିବ ସେ କଷ୍ଟା ଖାଲି କୋଉମାନେ ନୁଆ ଆଉ ଏଥରେ ଆମେ ଏଥରେ ଠିଆ ହେଇଛୁ। ଅ ଯାଇଛୁ ପୁରୀ। ଇଏରେ ମାନେ ଏମତି ବ୍ୟାରଗେଡ ପୋଲିସ ମାନେ ଠିଆ ହେଇଛନ୍ତି ସମସ୍ତେ। ଆଉଟ ଅଫ୍ ଷ୍ଟେଟ ରୁ ଆସିନ୍ତି ଯୋଉ ପୋଲିସ ମାନେ ସେମାନେ ବି ସେମାନେ ଅ ଥରେ ସମସ୍ତ ସେ ସି ବି ଲକ୍ଷ୍ୟ କରୁଛନ୍ତି ଭଗବାନ ଯୋଉମାନେ ଦେଖୁଛନ୍ତି ମାନେ ପ୍ରାୟ ଲୋକ କାନ୍ଦୁଛନ୍ତି ହେଲା। ଠାକୁରଙ୍କୁ ଦେଖିଲା ମାନେ ଲୋକ କାନ୍ଦଧୁଛନ୍ତି। ପଚାରିଲେ ମେ ସମସ୍ତେ ମାନେ ଏତି ସେମତିରେ କହିଲେ କି ଲେ ଆଉ ତାପରେ କି ତ ଭଗବାନଙ୍କୁ ଦେଖିଲେ ତମର ଏଠି ସମସ୍ତେ କାନ୍ଦୁଛନ୍ତି କାଈକି? ହେଲା ସେଇଠୁ ଅ ସେ ମୁଁ କହିଲି ସେଇଟା ମାନେ ସେଇଟାକୁ ତ କିଛି କହିହବନି ସେଇଟା ହଉଛି ଗୋଟେ ଅନୁଭବ। ମାନେ ଭଗବାନଙ୍କୁ ଦେଖିଲେ ସେଟା ମାନେ ଅଟୋ ମେ ମାନେ ଅଟୋମେଟିକ ପପେ ସେ କଣ ନା ଗୋଟେ ଆଖିରୁ ଲୁହ ପଳେଇ ଆସ କେମିତି କଣ ହେଇକି ତାଙ୍କୁ ଦେଖିଦେଲେ ମାନେ ତାଙ୍କ ଯଦି ଚକା ଆଖି ଦେଖିଦେଲେ ମାନେ କେତେ କଷ୍ଟ କେ ମତେ ଇଏ ଭିତରେ ଯାଇଥିଲ କି ମାନେ ମାନେ କହି ହଉନଥିବ। କିନ୍ତୁ ଗ ଗ ଅଲଗା ପ୍ରକାର ଶାନ୍ତି ମିଳେ ସେଥିପାଇଁ ଭଗବାନଙ୍କୁ ଦେଖିଲେ ସମସ୍ତେ ଆ ମାନେ ତା ଆଖିରୁ ଲୁହ ପଳେଇ ଆସେ କାନ୍ଦନ୍ତି।
ହଁ ହଁ ସିଏ ତ ମାନେ କଣ କହିଲେ ସୃଷ୍ଟିିକର୍ତ୍ତା ସିଏ ହିଏ ସବୁ ନା ସିଏ ହିଁ ସବୁ ଜାଣନ୍ତି। ତାଙ୍କୁ ଆଉ ଆମେ
କଣ ଜଣେଇବେ ସେଥିପାଇଁ ବହୁତ ସାରା ବହୁତ ମୁଁ ଶୁଣିଛି ସମସ୍ତେ ଏମତି କନ୍ତି ମାନେ ସମସ୍ତେ ଭାବିକି ଯାଇଥା କହିବୁ ଇ କରିବୁ କାହିଁକି ଭଗବାନ ଏମିତି କରୁଛନ୍ତି। ଆମ ମାନେ ଏମତି ହଉଛି ସେଠୁ କିନ୍ତୁ ମୁଁ ବି ନିଜେ ସେ ଜିନିଷ କ ଅନୁଭବ କରିଛି ବହୁତ ଥର ଏମିତି ବହୁତ ଥର ଭାବିି ଯିବି ଭଗବାନଙ୍କୁ ଯେତେବେଳେ ଟିକେ ମନ କଷ୍ଟ ହବ ନେଉଛି ଯିବି ସେଇଠି
ଆଉ ଗୋଟେ କଥା କହିଲ ଶୁଣିଲ ଶୁଣିଲ ଆଉ ଗୋଟେ କିଛି କି କିଛି ଲୋକ ଥାଆନ୍ତି ଭାରି ସ୍ଵାର୍ଥପର ମାନେ କଣ କହି ମାନେ ଦୁଃଖ ପଡିଲେ ହିଁ ମାନେ ତାଙ୍କୁ ଡାକନ୍ତି।
ହଁ ହୁଁ ହୁଁ ହୁଁ। ସେମତି ତ ହୁଏ। ହୁଁ ହୁଁ ହୁଁ।
ମାନେ ଖୁସିରେ ବିଭୋର ହେଇଯାଆନ୍ତି ନା ପୁରା।
ଖୁସି ହେଇଗଲେ ମଣିଷଟି ସବୁ ମାନେ ଖୁସିକୁ ଟିକେ ଜଲଦି ଇଏ କରନ୍ତି ଏଇ ଯେମିତି ଦୁଃଖକୁ ଲୋକ କେହି ମାନେ ଆପଣେବାକୁ ଚେଷ୍ଟା କରନ୍ତିନି ସମସ୍ତେ ଆପଣେଇବାକୁ ଚେଷ୍ଟା କରନ୍ତି। ମାନେ ଭୁଲିଯାଆନ୍ତି ଯେତେବେଳେ ଦୁ ସୁଖକୁ ଯେମିତି ଆମେ ସୁଖକୁ ଯେମିତି ଆପଣଉଚେ ଯଦି ଆମେ ଦୁଃଖକୁ ବି ଆପଣ ସେଇଟା ବି ଆମକୁ ମାନେ ଦୁଃଖ ଭଳିଆ ଲାଗନ୍ତାନି ହଁ ହୁଁ। ହଁ।
ଆଉ ଗୋଟେ ହେଲା ବି ଦେଖ ସମସ୍ତ ତାଙ୍କ ସହିତ ଯୋଉ ମନାନ୍ତର ମତାନ୍ତର ମୁଁ ତ ମାନେ ସତ୍ ବ୍ୟବହାର କରେ ନାଇଁ ତମେ ଯଦି ମୋ ସହିତ ତ ଭଲସେ କଥା ହବ ପୁରା ମିତ୍ର ଭଳି ଭାବିବ କି ଇଏ କରିବ ତ ମୁଁ ବି ଦିନେ ନା ଦିନେ ବି ମାନେ ତମକୁ ବି ବହୁତ ଭଲପାଇବି। ହଁ ତ ସେମତି ହଁ ତ ସେମିତି ଦୁଃଖ ଯଦି କି ଦୁଃଖକୁ ଯଦି ଆମେ ସୁଖ ପୁରା ବେଳେ ପୁରା ଆମେ ପୁରା ପୁରା ଖୁସି ହେଇ ଏତେ ଇଏ ହେଇ ପୁରା ଇଏ ହେଇଯାଉଛେ ସେମିତି ଦୁଃଖ ବି ହାଁ ଦୁଃଖ ମାନେ ଭାବିଦବା କି ଦୁଃଖ ପରେ ତ ସୁଖ ଆସେ
ସୁଖ ଆସିବ ଆଉ ହଁଁ ସେଇ ସେଇ ସେ ସେଇ ଜିନିଷ ଟା ପାଇଁ ବା ମଣିଷ ଧର୍ଯ୍ୟ ଏ ଯୋଉ ସ ଧୈର୍ଯ୍ୟ ଶକ୍ତି ଟା ସେଇଟା ହଉଛି। ଧର୍ ସେଇ ତାରି ନାଁ ଟା ହଉଛି ଧୈର୍ଯ୍ୟ ଯୋଉ ଦୁଃଖ ଟାକୁ ଆମେ। ଷ୍ଟ୍ରଗଲ କରୁଥିବା। ବି ଯୋଉ ଦୁଃଖରେ ହୋଉ ଚାଲୁଥିବା। ତାକୁ ସୁଖରେ କିନ୍ତୁ କରିବା ପର୍ଯ୍ୟନ୍ତ ଯୋଉ ସ ମାନେ ସମୟ ସେଇ ସମୟ କୁ ଯଦି ଯିଏ କାଟ୍ ଟିଦେବ। ତାହେଲେ ଜାଣିବା ତାର ତକି ଧର୍ଯ୍ୟ ଶକ୍ତି। ସେଟା ବହୁତ ଅଛି। ଟିକେ ଧୈର୍ଯ୍ୟ ଅଛି ମାନେ ତା ମାନେ ମୋ ପାଖେ। ଖରେ।
ହଁଆଉ। ପ୍ରକୃତରେ ସବୁ ଜିନିଷ ର ଧୈର୍ଯ୍ୟ ହିଁ ଦରକାର। ବିନା ଧୈର୍ଯ୍ୟରେ କିଛି। ହବନି ହଁ।
ଧର୍ଯ୍ୟ ଆଉ ଶୈବ ଶକ୍ତି ଟା ଉଁ ମଣିଷକୁ ବହୁତ କିଛି ଜୀବନରେ ଶିଖାଏ। କିନ୍ତୁ ମାନେ ଅ ଆକ୍ଚୁଆଲି ଏଇ ଯୋଉ ଦିଟା ଜିନିଷ। ମଣିଷକୁ ସବୁ ପରିସ୍ଥିତିରେ ସୁହାଇଲା ଭଳିଆ ମାନେ ମଣିଷ କୁ ଗୋଟେ ବନେଇକି ସମସ୍ତେ ଯେମିତି ସବୁ ପରିସ୍ଥିତିରେ ନେଇକି ଚଳି ପାରୁଥିବ। ଏଇ ଜିନିଷ ବି ରହିଲେ। ସବୁ ପରିସ୍ଥିତିରେ ଆମେ ଆଜି ଭଲ ଥିଲେ ବି ଭଲରେ ଚଳିବା ଖରାପ ଥିଲେ ବି ଖରାପରେ ଚଳିବା। ଯୋଉଠିକି ବି ଯିବା ଆମେ ସେଇ ଜିନିଷରେ ଚଳେଇ ପାରିବା ଏଇ ଆଉ। ସେ ଜିନିଷ ନଥିଲେ ପ୍ରା ମାନେ ସ ମାନେ ସବୁଆଡେ ବି ନିଜ ଖାପ ଖୁଆଇବା ଟା ମାନେ କଷ୍ଟକର ହବ।
ସେଥିପାଇଁ ତ ଆମେ ମଣିଷ ନା। ମାନେ ଆମେ ପଶୁ ପକ୍ଷୀ ହେଇ ଯଉ ମାନେ ସବୁ ଜିନିଷ ଅନୁଭବ କରିବୁ। କିନ୍ତୁ କାହା ଆଗରେ କହିପାରିବୁନି।
ହଁ ହଁ ସେଇଟା ତ ଠିକ୍।
ଆମେ ମଣିଷ ଯେହେତୁ ତ ଆମକୁ ସବୁଆଡେ ସବୁ ଜିନିଷ ସହିତ ମାନେ ଆଜେଷ୍ଟ୍ ହେବାକୁ ବି ପଡିବ ମାନେ ସବ୍ ହଁ।
ଆଜଷ୍ଟମେନଟ ଟା ଦରକାର। ନାଇ ଜଣେ ଜଣ ବି କୁହନ୍ତି କାହିଁକି ଲାଇ ତ ଆଜେଷ୍ଟ କରିବ କହନ୍ତି। ମୋ ମତରେ ସବୁ ଜିନିଷ ଆ ଜ ମାନେ ଆଜସମେଣ୍ଟ ଏଟା ନୁହେଁ ଯେ ଆଜି ମୋ ପାଖରେ ମାନେ ଶହେ ଟଙ୍କା ନାହିଁ ବୋଲିକି। ଏ ଯୋଉ ମାନେ ମୁଁ ଶହେ ଟଙ୍କା ଡ୍ରେସ ପିନ୍ଧିବି ବୋଲିକି। ମୋ ପାଖରେ ଶହେ ଟଙ୍କା ନାହିଁ। ନାଇଁ ଶହେ ଟଙ୍କ ନାଇଁ ଯେତିକି ଅଛି ସେ ସେତିକିରେ ପିନ୍ଧିବ। ଯେତେବେଳେ ଶହେ ଟଙ୍କା ହବ ସେତେବେଳେ ଶହେ ଟଙ୍କା ପିନ୍ଧିବା କ ମାନେ କଣ ଅଛି।
ହଁ ମାନେ ଏମି ଦେଖ ଦେହ ଅଛି ଶରୀର ଶରୀର ଅଛି ମାନେ କେତେ ପିନ୍ଧିବା ଏବେ ଗୋଟେ ପିନ୍ଧିଚି ଦିଟା ପିନ୍ଧିଚି କି କେତେ ପିନ୍ଧିବ। ଆଉ ଉ ପୁଣି ତମେ ଛୋଟବେଳେ ଡ୍ରେସ ତମକୁ ଏବେ ହଉଚି।
ନା।
ସେଇୟା ମାନେ ଏଇ ଡ୍ରେସ୍ ଟାରେ ସେଇ ଗୋଟେ ଡ୍ରେସରେ କଣ ମାନେ
ହଁ ସେଇୟା ମାନେ ସେଇତ କଥା ମାନେ କୌଣସି ଜିନିଷ ମ ଆଠୁଟା ହେଇଗଲେ ସେଇଟା ମାନେ ଉ ସେ ଭଲ। ମୋ ମତରେ ହଁ ସବୁ ଜିନିଷ ନାଇଁ ସେଥିପାଇଁ ହଁ ସେଇଟା ହଁ ସେଇଟା ଯୋଉଟା ଠିକ କହିଲ କଷ୍ଟ ଦବନି ମନ ଦୁଃଖ ହବନି। ନା ମୁଁ ଏଇ ଏଇଟା ପିନ୍ଧିଥିଲି ମୁଁ ସେଇଟା ପିନ୍ଧଥାନ୍ତି। ଆଉ ମୁଁ ଏଇ
ଆଉ ସେଇଠି ଯଦି ଧରି ବସିବ ନା ମୁଁ ସ ପିନ୍ଧେଇ କି କି ମାନ ହଜାର ଟଙ୍କାରେ ପିନ୍ଧେ ପିନ୍ଧିଲିନି ସେଇଟା ଧରିକି ତମେ ନିଜକୁ ହିଁ କଷ୍ଟ ଦବ। ଯୋଉଟା ଧର ଆଉ ଗୋଟେ ମୋ ମତରେ କଣ କହିଲ ଯଉ ଜିନିଷ ଟା ତମକୁ କଷ୍ଟ ଦଉଛି ନା ତାଠୁ ଦୂରେଇ ଯିବାଟା ଭଲ।
ହଁ ସେଇଟା ବି ଠିକ୍।
ତ ଏଇ ଜିନିଷଟା ମତେ ଭଲ ଲାଗୁନି ତ ମୁଁ ସେଇଟା କରିବି କାହିଁକି? ଆଉ ମତେ ଯଦି ଏଇ ଜିନିଷ ଟା ବହୁତ କଷ୍ଟ ଦଉଚି ମୁଁ ମୋ ନିଜକୁ କେମିତି ମାନେ ବିଜି ରଖିବି। ମାନେ ବ୍ୟସ୍ତ ରଖିବି ହଁ ମୁଁ ମତେ ଏଇଟା ଭଲ ଲାଗୁନି ମୁଁ ଏଇଟା କରିବି। ମୁଁ ମୋର ଅଲଗା ଜୋଟରେ ଖୁସି
ହୁଁ ହଁ ସେଇଟା ବି ମାନେ ହୁଁ ସେଇଟା ବି ଠିକ କି ଆଉ ବି ଗୋଟେ ଗୋଟେ ଜିନିଷ ତମେ ତମର ଲାଇଫ ବି ଅନୁଭବ କରୁଥିବ ମୁଁ ବି କରିଚି। ସେଇ ଗୋଟେ ଜିନିଷ ମାନେ ଆମେ ଚାହୁଁନଥିବା ଇ ଜିନିଷଟା ହଉ କିନ୍ତୁ ଜ ସେଇଟା ହେଉଥିବ। ଜିନିଷ ଟା ମାନେ ଉଁ ଆମେ ଚାହୁଁନଥିବା ଆମେ ଇଚ୍ଛା ନଥିବ କି ନା ଏଇ ଜିନିଷ ପାଇଁ କି ଏଇଠି ଅସୁବିଧା ଟା ହଉଛି। କି ଜିନିଷ ଟା